ହ୍ୟାଲୋ।
ହଁ କଣ କରୁଛନ୍ତି?
ଏ ଠି ବସିଥିଲି ଟିଭି ଦେଖୁଥିଲି।
ମୁଁ ବି ଏବେ ଖାଇକି ଆସିଲି ଆଉ।
କଣ ଖାଇଲ?
ଆଉ ତମ ଗାଁ। ଖାଇଲେ ସକାଳ ପଖାଳ ଟିକେ ଖାଇଲୁ ଚିକ୍ଟା ଚୁକ୍ଟି ସବୁ ପୁଡାପୁଡି ହେଇଥିଲା।
ଓ ମୁଁ ବି ଆଜି ପଖାଳ ଖାଇ ଖାଇଛି।
ଆଚ୍ଛା ଏଇ ଦଣ୍ଡନାଚ ହେଲେ ତମେ ଦେଖି ଦୁଖା ଯାଅ କି ନାଇଁ?
ହଁ ହଁ ଆମ ଗାଁରେ ଦଣ୍ଡ ନାଚ ହୁଏ ଚୈତ ମାସରେ ହୁଏ। ମା କାଳୀଙ୍କ ଆରାଧନା ପାଇଁ କରନ୍ତି ବି। ଚୈତ ମାସ ଯାହାର ମାନଶିକ କରନ୍ତି ସେ ହେଇ ମାସରେ ଚୁଟି ଦାଢ଼ି କିଛି କାଟନ୍ତି ତିନି ଆଇଁଷ ଖାଆନ୍ତିନି ବହୁତୁ କଡା ଠାକୁର ମା କାଗ ତାଙ୍କର ଟିକେ ନିୟମ ଟିକେ ଭୁଲ ଭାଲ ହେଲେ ବହୁତ ଖରାପ ହଉ ଦଣ୍ଡ ନାଚ ଦେଖି ଯାଉ ଧୂଳି ଦଣ୍ଡ ବାଦ ଦଣ୍ଡ। ଦଣ୍ଡ ହୁଏ ଦେଖି ଯାଉ ଆମେ ସମସ୍ତେ।
ସେମାନେ ସବୁ ବୁଲନ୍ତି ନା। ଗାଁ ଗାଁ ବୁଲନ୍ତି ସେଠୁ ଯୋଉ ଗାଁ ରେ ରଖିବେ। ସେଇ ଗାଁ ଆଡେ ରହିକି ସେଦିନ ଦଣ୍ଡ କରିବେ।
ହଁ ଦଣ୍ଡୁଆ ସବୁ ବୁଲନ୍ତି। ଧୂଳି ଦଣ୍ଡ ଦେଖ କେବେ?
ହଁ ଛୋଟବେଳେ ଦେଖିଥିଲି ଏବେ ତ ଆଉ ଦେଖିନି ଏବେ କଣ ନୂଆ ସବୁ ବାହାର କରିବେଣି।
ନାଇଁ ସେଇତ ଅଛି ଯେମିତି ଖରାରେ ଚାଲନ୍ତି। ହଳ ଧରନ୍ତି ହାଡି ହାଡିଆଣି ବାହାରନ୍ତି। ସେଇଗୁଡା ଅଛି ଏବେ ବି ଅଛି ସେଇ।
ହଁ ସେଇ ସବୁ ତ ସେତେବେଳେ ବି ଥିଲା ଏବେ ମୁଁ ଆଉ ଦେଖିନି ମୋର ବି ଆଉ ଏତେ ମନେ ନାହିଁ। ଛୋଟବେଳେ ଯାହା ଦେଖିଥିଲ ଆଉ।
ଦଣ୍ଡରେ ଯଉମାନେ କରୁଥିବେ ସେମାନେ ସବୁ ଧୂଳି ଦଣ୍ଡରେ ବହୁତ ଏତେ ଖରାରେ ସେ ରାସ୍ତାରେ ଖାଲି ଭୂଇଁ ରେ ଶୁଇକି କରନ୍ତି।
ହ ହ କଣ କରିବ।
ଲାଗି ପଡ଼ିଥିବେ।
କିନ୍ତୁ ଭଲ ଲାଗେ ଦେଖିବା ପାଇଁ। ବହୁତ କଠୋର ସେ ବ୍ରତ ଯିଏ ପାଳନ କରିବ ବହୁତ କଠୋର।
ହଁ ବାଦ ଦଣ୍ଡ ବି ସେମିତି। ଆମର ତ ଯିଏ ଯୋଉ ଗାଁ ବି ପଡିଥିବ ସବୁ ଯାଆନ୍ତି ଦେଖିବାକୁ ଯେତେ ବାଟ ହେଇଥା ଉ ସବୁ ବର୍ଷା ଘଡ ଯାହା ହେଇଥାଉ ବାଦ ଦଣ୍ଡ ହେଲେ ମାନେ ସମସ୍ତେ ଯିବେ ଘରୁ। ଖିଆ ପାଇଁ।
ହଁ ହଁ ସେମାନେ ପୁଣି ଗାଁ ଗାଁ ବୁଲି ନାଚ ଗୀତ କରିବେ ସେ ଯେଉଁ ନାଟକ ପ୍ରଦର୍ଶନ କରନ୍ତି ସେଇଟା ତମେ ଦେଖ କି ନାଇଁ। ଖାଲି ଧୂଳି ଦଣ୍ଡ ଦେଖ ନା ଯୋଉ ନାଟକ ପ୍ରଦର୍ଶନ
ନାଇଁ ନା। ନାଟକ ଦେଖୁ ସେଇ ହାଡି ହାଡିଆଣି ଚଢେଇ ଚଢେଇ ଆଣିଆ ସବୁ ବାହାରନ୍ତି ସେ ବହୁତ ବଢିଆ ଲାଗେ। ଆମେ ଦେଖୁ ସେ ଛୋଟ ଥିଲାବେଳେ ପୁରା ସକାଳୁ ଯାକେ ଦେଖୁ ଥାଉ। ଏବେ ତ ଆଉ ସେଇ ସୁବିଧା ହଉନି ଦେଖିବା ପାଇଁକୁଆଡ଼େ ଯିବା ପାଇଁ। ଭଲ ଲାଗେ ଏବେ ବି ଭଲ ଲାଗେ ସେ ଦଣ୍ଡ ନାଚ ହେଲେ।
ସେମାନେ ଯୋଉ ବାହାରନ୍ତି ସଜତଜ ହୁଅନ୍ତି ବେଶୀ ଭଲ ଲାଗେ। ମୁଁ ସେଇ ଜିନିଷ ଟା ବେଶୀ ଦେଖେ। ମୁଁ ତ ଯାହା ତାଙ୍କ ନାଚ ତ ଦେଖିବି ଯାହା ଯା ଆଗ ଦେଖିବି ସେ ସଜବାଜ ଯୋଉ ହୁଅନ୍ତି। ପୁରୁଷ ମାନେ ନାରୀ ବେଶ ରେ ଆସନ୍ତି।
ତାଙ୍କର ଯୋଉ ସ ମୁହଁରେ ଲଗେଇବା ସବୁ ଲଗା ଲଗି କରନ୍ତି ଚୁଟି ଲଗାନ୍ତି। ତାଙ୍କ ଶାଢୀ ଏତେ ସୁନ୍ଦର ସୁନ୍ଦର ଆମ ପାଖେ ବି ନଥିବ।
ହଁ ସେ ମାନସିକ ଯାହାର ଥାଆନ୍ତି ଦଣ୍ଡରେ ମିଶିଥାନ୍ତି ଆଉ।
ଆଚ୍ଛା ମାନସିକ ଯାହାର ଥିବ ସେ ଦଣ୍ଡରେ ମିଶିବେ।
ହଁ ଯାହାର ମାନସିକ ଥିବ
ପାଇଁ କରନ୍ତି।
ନାଇଁ ନାଇଁ ସେ ପଇସା ଆଣନ୍ତି ଯୋଉଠି କରିବେ ସେ ପଇସା ଆଣିବେ ଯାହାର ମାନସିକ ଥିବ ଯୋଉମାନେ ସେ ମିଶନ୍ତି ସେଇଠି କରନ୍ତି।
ଅସ ଆଉ ସେ ମିଶିକି ଯୋଉ ସେଇ ମାସଟା ଚୈତ୍ର ମାସରେ ଏମିତି ଗାଁ ଗାଁ ବୁଲିକି ଯାଆନ୍ତି ସେ ଯୋଉ ଗାଁରେ ରଖିବେ ସେଇ ଗାଁ ମାନେ ସେମାନେ ପୁଣି ଉପାସ ରୁହନ୍ତି ନା ପୁଣି ଚାରିଟା ବେଳକୁ କଉଠିକି ଯିବେ?
ହଁ ଗାଁ ଲୋକ ଯୋଉଠିକି ଯାଆନ୍ତି ସେଇ ଗାଁର ଲୋ କମାନେ ରାନ୍ଧିଥିବେ।
ଠାକୁରଙ୍କୁ ବି ତାଙ୍କ ସାଙ୍ଗରେ ବୁଲାନ୍ତି ନା ଠାକୁରଙ୍କୁ ବି ନେଇକି ଯାଆନ୍ତି।
ହଁ ମା
ଠାକୁରଙ୍କୁ ଠାକୁରଙ୍କୁ ବୁଲାନ୍ତିନା। ହଁ ଚାରିଟା ବେଳେ ବି କୋଉ ନଦୀକୁ ଯାଇକି ବୋଧେ ପୂଜା କିଛି କରନ୍ତି ଗୋଟେ। ନଦୀକୁ ଯିବେ ସେଠି ମାଙ୍କ ପୂଜା ହବ ଗାଧେଇବେ ଗାଧେଇକି ଆସିବେ। ତାପରେ ଧୂଳି ଦଣ୍ଡ
ତଥାପି ସେ ଯେତେବେଳେ ଯାଉଥିବେ କାହା ସହିତ କଥା ବି ହେବେନି ସମସ୍ତେ ପାଟି ଚୁପ କରିକି ଯିବେ ପୁରା। କାହା ସହିତ କଥାବାର୍ତ୍ତା ବି ହୁଅନ୍ତିନି।
ହଁ ସେମାନେ ସବୁ ଚୁପ ଚାପ୍ ହେଇ ଯାଆନ୍ତି। ସକାଳେ ହେଲେ ତାଙ୍କ ହଁ ଆମ ଗାଁରେ ବି ହୁଏ କିନ୍ତୁ ଏବେ ତ ସହରରେ ଲୋକ ଗୋଟେ ଦେଖିପାରୁଛୁ ସେ ଗାଁ ରେ ଥିଲାବେଳେ ଦେଖୁ। ଆମେ ସବୁବେଳେ ଯାଉ ତାପରେ ସକାଳ ହେଲେ ସେମାନେ ଯୋଉ ଯାଆନ୍ତି। ଚାଁ ପୁଣି ଆମ ଗାଁରୁ ଯାଇକି ଆଉ ଜଣକୁ ଆମ ସାନ ପାଖ ପାଖ ଗାଁକୁ ପଳେଇବେ ସେଇ ଗାଁକୁ ବି ଆମେ ଯାଉ ଦେଖିବାକୁ ବି ଯାଉ ଭାରି।
ହଁ ସେ ଭଲ ଲାଗେ ସେ ଦଣ୍ଡ ନାଚ ଦେଖିବା ପାଇଁ। ଏବେ ବି ହଉଚି ଯେତେ ଆଧୁନିକ ଯୁଗ ହେଲେ ବି ଏବେ ବି ଦଣ୍ଡ ନାଚର ଚାହିଦା ଅଛି ଦଣ୍ଡ ନାଚ ହଉଛି। ଲୋକ ଦେଖିବାକୁ ଭଲ ପାଉଛନ୍ତି।
ଝୁଣା ଧୁଆଁ ଦି-ସନ୍ଧ୍ୟାରେ ଝୁଣା ଦେଇ ବୁଲନ୍ତି ନା ମାଙ୍କୁ ଯୋଉ ଆଣନ୍ତି। ବୁଲିିବା ପାଇଁ ତମ କୋଲନ ହଉକି ତମ ଗାଁ ହଉ ସେ ଯୋଉ ଝୁଣାଟା ଦେବେ ସେଇ ଝୁଣା ହଉଛି ସବୁ ଲୋକ ପାଇଁ ଭଲ। ଆମର ବି ଏଠି ଆମେ ରହୁଚୁ ଯୋଉ କଲୋନୀରେ ବି ସେ ଡକାନ୍ତି ସବୁ ବର୍ଷ ଆସନ୍ତି ଆର ବର୍ଷ ମୁଁ ଦେଖିଥିଲି ଏଇ ବର୍ଷ ବି ଏବେ ଏଇ ଦି ତିନି ମାସ ହେଇଥିବ ଏବେ ହେଇଥିଲା ଗୋଟେ ଏବେ ବି ଦେଖିଥିଲି। ଲୋକ ଦେଖନ୍ତୁ ନ ଦେଖନ୍ତୁ ସେ ନିହାତି କରିବେ କାରଣ ମାଆଙ୍କ ସେ ଝୁଣା ତାକୁ ବାଜିଲା କି ନାଇଁ। ଆମ କଲୋନୀଟାରେ ବାଜିଲା ଆମ ଆମ ପାଇଁ ଭଲ ନା।
ହଁ ସେ ଝୁଣା ଦିଅନ୍ତି। ସେଟା ଭଲ କୌଣସି ନକାରାତ୍ମକ ଶକ୍ତି ପଶି ଦିଅନ୍ତି ଝୁଣା
ହୁଁ। ସକାରାତ୍ମକ ଶକ୍ତି ପାଇବା ପାଇଁ ସେ ସବୁ ଦିଆଯାଏ ଆଉ। ସେ ଭଲ ବି କରିବା କଥା ବର୍ଷ କୁ ଥରେ। କରିବା କଥା। ଆମେ ସବୁ ଆମକୁ ଭାଗ ପଡେ ପଇସା ଦେବା ପାଇଁ। ଆମେ ଆମ ଭାଗ ଦେଉ। ଦେଇକି ରଖାଯାଏ ଆଉ।
ଗୋଟେ
ହଁ ସେ
ଉଁ ଆଁ ପନ୍ଦ ହୁଁ ହୁଁ ସେଇଆ ବହୁତ ବଢିଆ ଲାଗେ। ପୁଅ ଜଣେ